ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କଣ ଫୋନ୍ କରୁଛୁ କିଛି କହୁନୁ।
ହ୍ୟାଲୋ ହଁ କଣ କରୁଛ?
ସେଇଟି ରୋଷେଇ କରୁଥିଲି।
ହଁ ଭଲଛ।
ହଁ ଭଲ ଅଛି।
ହ ହଁ ଭଲଛି। ଏ ଏମିତିଆଟା ମୁଁ ଚାଲିଛି ଆଉ। କାଲି ଆମ ଝିଅର ବଡେ ଥିଲା ତ।
ଆ ହାଁ କଣ କଲ ପାର୍ଟି କରିଥିଲ ନା କଣ?
ହଁ। କେକେ କଟିଂ କରିଥିଲୁ। ଆଉ ବିରିୟାନୀ ଟିକେ ବନେଇଥିଲୁ।
ଘରେ ମନେ ନା।
ହୁଁ ନାଇଁ ନାଇଁ ବାହାର ବ ବନେଇବି ଅର୍ଡର ଦେଇକି ଅନେଇଲି।
ହଁ ହଁ କିତ ନାଁ ଇଦଟା।
ହଁ କି ନାଇଁ ଆମର କଣ ଅତି?
ତମେ ବନେଇ ଦେଇଥାନ୍ତ ନା ବାହାରେ ଆଉ କଣ ଡାକିଦେଲୁନି।
ହୁଁ ହଁ ହଁ ଆମେ ସାଇରେ ଦୋଷ ସମସ୍ତେ ଆସିଥିଲୁ ସାହିର ପିଲା ଯାକ ସବୁ।
ହୁଁ ହୁଁ ହୁଁ। ହେଲା ସେଥିପାଇଁ ଡାକିନ ବନେଇନ ଆଉ କିଣିକି ଆଣି ଦେଇଚ ହଁ ତ
ହୁଁ।
ସମସ୍ତେ ଖାଇଲେ ନା।
ହୁଁ। ଖାଇଲେ ସବୁ ସମସ୍ତେ ଆସିଥିଲେ ଘରେ ଖାଇଲେ କେକ୍ କଟିଙ୍ଗ ହେଲା। ସବୁ ହେଲା ଆଉ ଗୋଟେ ଆମର ବଷାର ପିଲା ଥିଲା। ପିଲା ଖାନେ ନେଇଯିବି ମତେ ଦେଇଦିଅ ମୁଁ ନେଇଯିବି ମତେ ଦେଇଦିଅ ମୁଁ ନେଇଯିବି କରହୁଛି ହେଲେ ହ। ଛୋଟ ପିଲା ଯାହା ସମସ୍ତଙ୍କୁ ଦିଆ ହେଇଗଲା ନ ଏ ଖାଇପାରିନି ହେଲେ ସେ ପିଲାକୁ କ ହେଲା କେକ୍ ଦିଆଯାଇଛି କ ତାପରେ ଖାଇବ ମିଲସି ନେଇକି ଜି ଯୋଉ ବୋଲି ସେ କେକ୍ ହେଲେ ଭ ନାଇଁ ମତେ ଦେଇଦିଅ ମୁଁ ଧରିକି ପଳେଇବି।
କି ତା ମା କହିଛି ଆଣ କଥା?
ନାଇଁ ହେଲେ କଣ ହେଲା ଆମର ସାନ ଗଲା ତାକୁ ଦେବା ପାଇଁ ବୋଲି ତାଙ୍କ ମମି ଡାକିଲେ।
ହୁଁ। ହୁଁ ହେଲେ
ହେଲେ ତାଙ୍କ ମମି କହିଲେ ନାଇଁ ସିଏ ସେମିତି ଖାଉନି ମୋବାଇଲ ଲଗେଇକିରି ଖାଉଚି ନହେଲେ ସେ ଖାଇପାରିବେନି। ହୁଁ ସେ କେଏ ହେନେ ଖାଇନା ନା ଆମନାଁ ଏଠି ହେଲା। ମୋବାଇଲ ଲଗେଇଲା ଏ ଘରକୁ ଗଲେ ମୋବାଇଲ ଲଗେଇବି ତାପରେ କେକ୍ ଆଉ ବିରିୟାନୀ ଫିରିୟାନୀ ସବୁ ଖାଇବ। ହୁଁ ସେମିତି ଆଉ ଆମର କିଏ ଯାଏ ଆମ ଯା ର ଗୋଟେ ଝିଅ ଟିଏ ପୁଅ ଟିଏ ଅଛି। ଆମର ମାନେ ବଡ ମା ଶାଶୁଙ୍କର
ଜାଣିଲି।
ତାଙ୍କର ପିଲା ଟା ହେଲେ ମୋବାଇଲ ଟା ଲଗେଇଲା ସେମାନେ ଖାଇବା ଭେଜ ମୋବାଇଲ ଟା ଲାଗିଲା ମୁଁ ଜିଡିକି ରଖିଲି ମୁ କିହିଲି ଫାଷ୍ଟେ ଟିକେ ଖାଅ। ତାପରେ ବସିକି ମୋବାଇଲ ଦେଖ ନାଇଁ ନାଇଁ କମାପିଲି ବଡ ମା ବଡ ମା।
ଓହୋ ହଁ ସାନପୁଅର ଉଁ ହୁଁ ହୁଁ।
ସେ।
ଧନ୍ୟଲୋମା ଧନ୍ୟସବୁ ମୋବାଇଲ ଦେଖି ଦେଖି ଖାଇବାର ବଡ ଶିଖିଛନ୍ତି ତ ତାକୁ ଦେଖିକି ଏମାନେ ବି ତ ମାଗିବେ।
ହ୍ ହଁ ନାଇଁ ଆମର ଏ ଆମର ପିଲା ଯାକ ଆମର ପିଲାଯାକ କଣ ଯେ ତା ତାଙ୍କର ଆମର ପଡିଶା ଘର ଝିଅ ବି ଆଉ ଗୋଟେ ଝିଅଟେ ଅଛି। ସେଟିକେ ବଡ ଝିଅ ଟା ଫିପତ ଫିପଥି ପଢୁଚି ସେ ପିଲାଟା ବସିକି ଖାଇଲା ବେଳକୁ ତା ସାଙ୍ଗରେ ବସିକି ସେ ଚାଙ୍ଗାଳ ଖାଇବେ ଆମର ମୋବାଇଲ ଟିଭି ଦେଖା ଦେଖି ଦେଖିକିରି ଖାଇବି ସେ ସବୁ ଡି
ନିଜେ ସେମାନଙ୍କୁ ଦେଖିଲେ ଇଏ ମାଗିବନି ନାଁ।
ନା ନା ଚେକିଂ ହେଇଯାଇଚି। ହୁଁ। ଅ ଆ ଲେଖିବ ଔ ଯାଏ ଅ ଆ ଔ ଯାଏ ଲେଖିବ ରଖ।
ଲାଗିବ।
ଚାଲତାବଲେ। ମୁଁ ସ୍କୁଲରେ ଦିଆ ହେଇଛି ମୋ ମତ।
ସେ ନା ନା ଲେଖିବା।
ଲେଖିବି। ଠିକ୍ ତା। ଏଇ ଓଡିଆରେ ସବୁ ଦେଇଛନ୍ତି କଣ କଣ ସବୁ ଇଂଲିଶର।
ହୁଁ ହୁଁ।
ହୁଁ ର
ନାନ ଲେଖିଥିବା ନାନ ଲେଖିତ
ହଁ ସ୍କୁଲ ସବୁ ଦେଇଛନ୍ତି ତ। ମାଆଙ୍କର ଏମାନେ ଆଉ ଛୋଟ ଛୋଟ ପିଲା ଯାକ ସୁନେ ଏମାନଙ୍କର ଓଡିଆ ହିନ୍ଦୀ ଇଂଲିଶ ସବୁ ହିନ୍ଦୀର ଅ, ଆ ପରା ଲେଖୁଛନ୍ତି ଚ ଯାଏ ଆଉ ହିନ୍ଦୀ, ଓଡିଆର ଅ, ଆ ଲେଖୁଛନ୍ତି ହଁ ଯାଏ ଲେଖା ହେଇଛି ଏମାନେ ଓଉ ଯାଇ ନିଜେ ନିଜେ ଲେଖି ଦଉଛନ୍ତି।
ଆଜିକାଲି କମ୍ପିଟିସନ୍ ବଢ଼ିଗଲାଣି ନା।
ବହୁତ ବଢ଼ୀ ଯାଇଛି ଲେଖି ଦଉଛ ଘ ଯାଏ ଲେଖି ଦଉଛି ମୋର ଏ ସାନ ବି ବଡ ବି ଏମାନଙ୍କର ଚାଲିଚି ଏମାନଙ୍କର ଏବେ ଏଜ୍ଜାମ ଯେ ଏକଜାମରେ ଲେଖିବେ ତାଙ୍କ ଅ ବା ହୁଁ।
ଜାଣିଛି। ହଁ କଣ କହିବ ଏତେ ଛୋଟ ଛୋଟ ପିଲା ଯାକ। ହ ନା ନା ଧିରେ
କମ୍ପିଟିସନ୍ ଏମିତି ଅଛି ଯେ ଛୋଟ ପିଲା କମ୍ପୁଟର ପରୀକ୍ଷାରେ ଦବ।
ଛୋଟ ଛୋଟ ପିଲା ଯାକ, ତାର କମ୍ପିଟିସନ ଏ ଚାଲିଛି ଆଉ ନିଶ୍ଚିଦ
ଏମାନଙ୍କର ତ ରେଙ୍କ ଆଉ ଫାସ୍ ରେଙ୍କ ସେକେଣ୍ଡ ରେଙ୍କ ଆଉ ପ୍ରବୋର୍ଡ଼ ଲଗାବ।
ହୁଁ।
ଛୋଟ ପିଲା ଯାହା କଣ ହଁ
ଆଉ ମାନେ କେତେ ଫିପ୍ଟିସିକ୍ସ ଟା ପିଲା ହେଲେଣି ତାଙ୍କ କ୍ଲାସରେ। ନର୍ସରୀରେ ଏତେ ନଥିଲେ ଗୋଟେ ତିରିଶ ଟା ଥିଲେ ଏବେ ଛପନ ଟା ଥିଲା ହେଲାଣି।
ସେକ୍ସନ କରୁଛନ୍ତି ନା?
କେ ଜଣେ ସେକ୍ସନ କିଛି କରନାତି ତ ଗୋଟେ ସେକ୍ସନ ଅଛନ୍ତି।
ବଡ ଛୋଟ ପିଲା ଆକଚୁଲି ସେକ୍ସନ କରିବା କ
ମାନେ ଏକେ ଜାଣେ ୟୁକେଜି କ୍ଲାସ ରେ କଲେକ୍ଟ କରିବେ ପରା। ୟୁକେଜି କ୍ଲାସ ରେ କଲେ କରିଵେ ପରା ଲାଗୁଛି ମତେ। ଛପନ ଜଣ ଅଛନ୍ତି ତ ସେଥିପାଇଁ କରିନହାନ୍ତି ଷଠିଏଣ ଏତି ସତରୀ ଜଣ ହେଲେ କରିିବେ। କରିଲ
ଗୋଟେ କ୍ଲାସ ରେ ମିନିମମ୍ ତିରିଶ ରହିବା କଥା। ଗମେଣ୍ଟ ରୁଲ ଅଛି ସେଟା। ଏମାନେ କମ ନାହାନ୍ତି ବୁମ ନଥିବ କଥମ ନଥିବ।
ଷାଠିଏ ଜଣ ନାହିଁ ନାହାନ୍ତ ବଣତିଏ ଆଉ ଷାଠିଏ ଜଣ ହେଲେ। ସେଟା ଆଗ କଟେ କାଲୁଥିଲା ସଜାସଜି ସବୁ କଲୁ ଆଉଡି କେଜିି କେ କାଲି ସେଲା ଅଣ୍ଟିଲାନି
ହଁ ଏତେ ପିଲା ସବୁ ଆଉ
ହୁଁ ଆଣ୍ଟିଲାନୀ। ଚୋଟ ପିଲା ଯାହା ଖାଇଲେ ମମିଙ୍କ ରୁଟି ଟିକେ ଦେଲି ଭାଇ ଆସିଥିଲା ଖାଇଲ ଆଉ ଟିକେ ଟିକେ ନେଇଗଲ ସେ ଟିକେ ଟିକେ କୁ ମଙ୍ଗଳ ବାର ହଁ ହେଇଗଲା ତୁ କାଇଁ ମତେ ଦଉନଥିଲୁ ସବୁ ଅଣ୍ଡା ଭଲଥିଲା।
ହୁଁ ହୁଁ ହୁଁ
ହୁଁ ହୁଁ ଆଜି ବି ଯାଇଥିଲୁ ସେ ଚାଉଳ ଦେଇଥିଲେ ତ ଦବାକୁ ଯାଇଥିଲୁ। ଚାଉଳ ଦେଇଥିଲେ କଣ୍ଟ୍ରୋଲରୁ।
ହଁ ହଁ ହଁ ହଁ ହଁ।
ବୁଲିକି ଦେବାକୁ ଗଲି ହୁଁ ଘରକୁ ଯାଇଥିଲି ଦେଇକି ଆସିଲି।
ହୁଁ ଏତେ ବୁଢ଼ୀ ଡାକି ଦବ ଆଉ।
ହୁଁ।
ମାନେ ମୁଁ ହଁ ମୁଁ ଫୋନ୍ କରିଥିଲି କଣ କରୁଛ ବୋଲେ? ସେ ଆସିକି ଗଲା ବସିଛୁ ବୋଲି କହିଲା। ହଁ ଯେ ନାଇଁ ନାଇଁ ତମେ ନୁହଁ ମୁଁ ଗୋଟେ ଆଣ୍ଟି ପଳେଇଲେ ମୁଁ ବସିଛି କହିଲେ ମୁଁ କ ମୁଁ କହୁଛି ଗୋଟେ କଥା ଆଁ।
ହୁଁ।
ତାଙ୍କେ ସିଆଡ଼େ କଥା ହଉଛନ୍ତି ଆରେ ମୁଁ କଣ କହୁଛି ଶୁଣ ମୋ ପାଖେ ଟାଇମ୍ ନାହିଁ। କିଏ ନାହିଁ ବୋଲି ମୁଁ ତମକୁ କହୁଛି ମୋ ପାଖରେ ଟାଇମ୍ ନାହିଁ ମୋର ଆହୁରି କାମ ଅଛି। ମୁଁ ଜଲ୍ଦି ଜଲ୍ଦି କହିକି ରଖିଦେବି ନା ଆଣ୍ଟି ଯେ ମୁଁ ଲାଇନ୍ ରେ ଅଛି ଛି ମୋ କଥା ଶୁଭୁନି ସିଆଡେ କଥା ହଉଛନ୍ତି।
ହଁ ହଁ।
ମୁଁ କହିଲି ମୁଁ ଏତେ ଜୋରେ କଥା ହଉଛି ଚାରିଟା ଘରକୁ ଶୁଭିବ। ଆମେ ଗୋଟେ ଆପାର୍ଟମେଣ୍ଟରେ ରହୁଛୁ ନା ଚାରିଟା ଘରକୁ ଶୁଭିବ। ଆଉ ତମକୁ ଯଦି ଶୁଭୁନି ଭଲରେ ଜାଣିଛି ତମ ଘର ଦୂର ହେଇଯାଉଥିବ ପରା।
ହଁ।
ଆଉ କଣ କହିବି?
ମଲେ ମରିଯିବି। ଆଉ କଣ କରୁଛନ୍ତି ପିଲା?
କଣ ଯେ?
ପିଲା କଣ କରୁଛନ୍ତି?
ପିଲା ଖାଇଲା ତାକୁ ତେଲ ଘଷିଦେଲି ତେଲ ଘଷି ଦେଲି ଓଦା କନାରେ ଭଲରେ ପୋଛି ଦେଲି ସଫା ବି କରିଦେଲି। ଆଡ଼େ ସିଏ ପାଉଡ଼ର୍ ଫାଉଡ଼ର୍ ଲଗେଇଦେଲେ ଲୋସନ୍ ଫୋସନ୍ ଲଗେଇକି ରେଡ଼ି କରିଦେଲି ନୂଆ ଡ୍ରେସ୍ ପିନ୍ଧେଇ କି।
ଆଛା ଆଛା ଏ ନୂଆ ଡ୍ରେସ୍ ତମ ପାଇଁ?
ସବୁ ନୂଆ ନୂଆ ଡ୍ରେସ୍ ଯାଇ କିଣିକି ଆଣିଛି ମୋ ପାଇଁ ହୁଁ। ଖଣ୍ଡେ ହାତରେ ହଁ ସବୁ ୟୁଜ୍ କରିଦେଉଛି ଯାହା ଯାହା ରଖିନୁ ରଖି ଦେ ଯା ବାପା। ଖରାଦିନ ପଳେଇଲେ ଖଣ୍ଡିଆ ହାତ ପିନ୍ଧି ପାରିବିନି ଏବେ ଗରମ ଯୋଉ ରେଟ୍ ରେ ହଉ ଛି କୁହନ୍ତୁ ନାହିଁ ସବୁ ୟୁଜ୍ କରିଦେଉଛି ମୁଁ। ନୂଆ ପୁରୁଣା ଯାହା ଯାହା ଟିକେ ଟିକେ ଲମ୍ବା ହଉଛି ନା‌ ସ ସବୁ ଇଏ ହୁଉଛି ଯୋଉ ସୂତାବାଲା ଡ୍ରେସ୍ ଯାହା ଥିଲା ସବୁ ଦେଇଥିଲି ଘରେ।
ଆଛା ଆଛା ତ ସିଏ ଛୋଟ କରିଲେ?
ତାପରେ ତାକୁ ଖୁଏଇଲି ଅମୃତଭଣ୍ଡା ଟିକେ ସିଝେଇକିରି ଖୁଆଇଲି ଅମୃତଭଣ୍ଡା ଖାଇଲା ଖାଇଲା ତାପରେ ମୁଁ ତାକୁ ପୋଛାପୁଛି କଲି ଆମାକୁ ଦେଲି। ଆମା ଧରିଥିଲେ ପୁରୁ ପୁରୁ କଲା ବୋଲିକିି ତାପରେ ମତେ ଡାକିଲେ।
ହୁଁ।
ପୁରୁ ପୁରୁ କଲା ଝାଡା ଯିବ ନା କଣ ଦେଖିଦିଏ କଲାନି ଆଉ ତାକୁ ଦେଇ ଦେବେ ବୋଲି କହିଲେ ଦେଖିଲ ତ ତାଙ୍କ ଉପର ଘରେ ଝାଡା ଯାଇଛି।
ହୁଁ ହୁଁ ହୁଁ ହୁଁ ଛୋଟ ପିଲାକୁ ଆଉ କଣ କହିବ।
ତାଙ୍କ ଶାଢ଼ୀ ଉପରେ ସୁନ୍ଦରରେ ଝାଡା ଯାଇକି ହସୁଛି।
ହଁ ହଁ ହୁଁ ହୁଁ।
ଆଉଥରେ ଚେଞ୍ଜ କଲେ ଏବେ ଟିକେ ପାଣିଆ ପାଣି ଯାଉଛି। ପକଉଛି ବୋଲି ନାଇଁ। ଗଲେ ଆଉ ଥରେ ଚେଞ୍ଜ କଲେ ନାଇଟି ପିନ୍ଧିଲି ସେ ଶାଢ଼ୀ ମୁଁ ପୁଠିକି ରଖିଦେଇଛି। ସକାଳୁକୁ ମେସିନ୍ ରେ ପକେଇ ଦେବି ସବୁ ଏବେ ଏବେ ତାର ସଫା ଲୁଗା କମ୍ ଝାଡ଼ ଲଗା ବେଶୀ ଆଗେ ତ ଝାଡ଼ା ଯିବାର ନାହିଁ।
ଆଚ୍ଛା ଆଚ୍ଛା।
ଏବେ ଝାଡ଼ା ଲଗା ବେଶୀ ହେଇଯାଉଛି।
ହେଲା ଆଉ ଛୋଟ ପିଲା ଟା ଆଉ। ଆଉ କଣ ରୋଷେଇ ସରିଲା କି?
ନାଇଁ ଏବେ ବସଉଚି ପରା। ଆଜି ସକାଳେ କଣ ଗ୍ୟାସ୍ ଖରାପ ହେଇଗଲା ଆମର ତ ଗ୍ୟାସ୍ ଖରାପ ହେଇଗଲା ଯେ ଆଉଥରେ ଗଲି ଲେଟ୍ ରୋଷେଇ କଲୁ ଗ୍ୟାସ୍ ତିଆରି ହେଲା। ପରେ ଗୋଟେ ରେଗୁଲେଟର ଆଉ ଗୋଟେ ପାଇପ୍ ଲଗେଇଲୁ ଯେ ସାତଶ ଟଙ୍କା। ସେ ଲୋକ ଆସେ ଗୋଟେ ଲୋକଟେ ଆସେ। ସେ ଲଗେଇଲା ସେ ଆଗରେ ରେଗୁଲେଟର ଆଣିଲେ। ଆଙ୍କେ ଡିଉଟି ଦିଅର ପଳେଇଚି ଆମେ ଶଶୁର ଗାଡି ଜାଣିଲୁ ତାଙ୍କେ ଲଗେଇ ପାରୁନାହାନ୍ତି ତାପରେ ଚାଲି ଚାଲି ତାଙ୍କ ଗାଡ଼ିରେ ନେଇକିରି ଆମ ଦିଅର ସାଙ୍ଗ ଜଣେ ଛାଡ଼ିଦେଲା। ଗ୍ୟାସ୍ ଦୋକାନ ପାଖରେ ସେଇଠୁରୁ ସେ ଗ୍ୟାସ୍ ବାଲାକୁ ଡାକିଲା ଠୁ ସେ ସାଇକେଲ ରୁ ଗାଡି କାଳେ ଆସିଥାନ୍ତେ ସେ ସାଇକେଲର କଣ କରିବା ବୋଲି ତା ସାଙ୍ଗେ ଚାଲି ଚାଲି ଚାଲି ଚାଲି ଘଣ୍ଟେ ଗୁଆଇଲେ ଘଣ୍ଟେ ଭଳିଆ ଗାଳିଲେ ତିଆରି କଲା ସେ ତିଆରି କଲୁ ଘଣ୍ଟେ ଅଧିକ ରୋଷେଇ ଆରମ୍ଭ କଲି ଫାଷ୍ଟ ପିଲା ପାଇଁ ବନେଇ କରି କାଢ଼ିଦେଲି।
ହଁ।
ରୋଷେଇ ଆରମ୍ଭ କଲେ ଦିଇଟା ଅଧେ ଭିତରେ ଧାଇଁ ଧାଇଁ ବନେଇଲି ହେଲେ ବି ଗୋଟେ ତରକାରୀ ଖାଇ ବେ କି ଏମାନେ ଶାଗ ଭଜା ବନେଇଲି ଆଉ। ଯିଏ ବନେଇବେ ତୁରୁଡ଼ା ତୁରୁଡ଼ା ଟିକେ ଭାଜିଲି ଚାରୁ ପିନାରଙ୍ଗ ଭାତ ବନେଇନି ଏସବୁ ବନେଇଲି। କଲେ ରଖିଲେ ତାପରେ ଯାଇକିରି ଆଉ ଖାଇଲେ କବଜା ଖାଇଲୁ ପିଲା ସବୁ କରିଥିଲା ତାକୁ ତିନିଟା ବେଳକୁ ଶୋଇପଡ଼ିଥିଲା ତ କ୍ଷୀର ପିଇନି ତ।
ଆଚ୍ଛା ଆଚ୍ଛା।
ଶୋଇଚି ପିଲା କାଇଁ ଉଠା ହେଇନି ଉଠେଇନି ତିନ ଟା ବେଳୁକୁ ଖାଇଲା। ତାପରେ ସନ୍ଧ୍ୟାବେଳୁ ଟିକେ ଅମୃତ ଭଣ୍ଡା ସିଝା କରିଦିଏ ଆଉ ଶୋଇପଡ଼ିଲା ସିଏ।
ଓହୋ।
ଆମ ପାଖରେ ଶୋଇପଡିଛି।
ଓହୋ।
ଆମ ଶୋଇଲେ ଶୋଇପଡୁଚି
ହଁ ହଁ ହେଲା ଧୀରେ ଧୀରେ ଟିକେ ବଡ ହେଲାନି
ହଁ ଏବେ ଏବେ ଏତେ ଆଉ ମତେ ଖୋଜୁନି ଆଗେ ଖାଲି ବେଡସିଡି। କନ୍ୟାରା ଶୋଇବେ ଏକବାର ଗୋଟେ ଗୋଟ ପିଲା ଖୋଜିିବେ ବି।
ହୁଁ।
ଏ ପିଲା ଖୋଜୁନି।
ସଉ ହେଲା ବିର୍ଭୁ କି ନବ ହୁଁ।
ଏ ଦିନ ଏତେ ଖୋଜୁନି ଯିଏ ଧରିଥିବ ନିଦ ଲାଗିଲା ମାନେ ଏଇ ଧରି ଥିଏ ଶୋଇ ପଡ଼ିଥିବେ ସେ ଲୋକଟା
ତୁ ଅଚନହି ତରା
ହୁଁ ଆଚ୍ଛା ଆଚ୍ଛା ହୁଁ ଆଉ କଣ କଣ କହୁଛ ଏବେରେ ରୋଷେଇ କଣ ଚାଲିଛି?
ଏଇ ରେ ଚଣା ଯାଇ ମାଂସ ପଡେ ମିଶେଇ ଦରକାର ଣ ମାନେ ମାଂସ ପଡି ଭାଜୁଛି ପଢେଇ ନାଇଁ ପରା କିଛି କରନି ରେ ଏମି ତାକୁ ଖୁଏଇଲି ଆମ ଦେଲି ଲୁଗା ମେଘ ପାଗ କିଛି ଲୁଗା ଶୁଖେଇନି
ଆଛା ଆଛା।
ସବୁ ପାଣିରେ ଗୋଟେ ଚାଦର ଧ ଦେଇଛୁ କହିବି ଆ ପିଲା ଲୋକ ନା ହଁ ପିଲା ଲୋକ ନା ଝାଡା କର ସେ ମୁତୁଛି ଚାଦର କେତେ ରଖିବୁ ପନ୍ଦର ଦିନ ହେଲେ ଧୁଇ ଦଉଛି
ହଁ।
ହ ବେଣ୍ଡ କେତେ ଧୁତ ହଗ ନ୍ଚ ପନ୍ଦର ଦିନରେ ହେଇଯାଉଛି ସେ କଣ ସବୁ ଚଛନ୍ତି